କଣ କରୁଛ ଝିଅ?
ଏଇ ବସିଥିଲି ଆଉ ତମେ କଣ କରୁଚ?
ହେଇ ରୋଷେଇ ଶାରୀକି ଆସିକି ବସିଛି।
ଓହୋ କୁହନା ଆମର ଯୋଉ ଗରମ ହଉଛି ଆ ଖାଇବା।
ହଁ।
ହଁ ଖାଇବା ବୋଉ କରୁଚି। କଣ ଆଜି ଆମର କଣ କହିଲ ବାପା ଖାଉଚନ୍ତି ତ ଗରମ ଭାତ କଣ କହିଲ? ଏଇ ବୋଉ କରୁଚି ଆଉ ଆଜି କଣ କର୍ଚି କେଜାଣି ଶାଗ ତ ଗୋଟେ ଆମର ହବ ନିହାତି ଶାଗ ଆମର ବାଡିରେ ହଉଛି ତ। ଶାଗ ଆମର ଯାହା ଶାଗ ହବ ନିହାତି ହବ ଆମର ଶାଗ ବାଡିରେ ଅଛି ନା। ତ ଶାଗ ଗୋଟେ ହବ ତା ତା ସହିତ ଗୋଟେ ହରଡ଼ ଡାଲ୍ମା ହରଡ ଡାଲମା ଗୋଟେ କରୁଚି ବୋଉ। ଆଉ ଗୋଟେ କୁନ୍ଦୁରି ଆଳୁ ଭଜା ଆଉ ତା ରେ ଆମେ ତ ବଡ଼ି ବିଲାତି ଏରା ସବୁ ଗୋଟେ ଦଳା କରି ଦଳା କରିମୁ ନହେଲେ ଗୋଟେ ମାନେ କ ଣ କଲ ଚୁରା ଟାଇପ୍ର ର କି ଚଟ୍ନୀ ଟାଇପ୍ର ଗୋଟେ କରାଯିବ ଆଉ।
ଖରା ଦିନ ତ ଜାଣିଚ ଆଉ ପଖାଳ ସହିତ ନହେଲେ ହ ହବନି ଦଳା କିଛି ଗୋଟେ ହୁଁ ବହୁତ ଗରମ। ସେଇପରା ଆଉ ତମର କଣ କରୁଚ? ତମେ ଆଜି କଣ କରଚ୍ ଖାଇବା ପାଇଁ?
ଡାଲମା ହେଇଚି ଆ ଡାଲ୍ ହେଇଛି ଆଉ ପୋଟଳ ଆଳୁ ଭାଜିଚି।
ହଁ।
ହଁ କୋବି ତର୍
ଏ ତରକାରୀ ହେଇଛି।
ଆଉ ବଢ଼ି ଭଜା ହେଇଚି ସେ ବଢି ଟମାଟର ର ଗୋଟେ ପାଗ ହବ ଆଉ।
ହଁ ହଁ ସେଇ ଏତେ ତ ଆଉ ବଲଡ ଖାଇ ହବନି ଗରମ କେବଳ ମୋର ପା ଆମ ବାପା ଖାଉଛନ୍ତି କଣ କହିଲ ତାଙ୍କର ତମେ ଜାଣିଥିବ ବଡ ହେଲା ପରେ ବି ଟିକେ ଏଜେ ହେଇଗଲା ପରେ ଟିକେ ଗ ପଖାଳ ବି ଦେହରେ ଯିବନି ନା? ତ ସେଥିପାଇଁ ସିଏ ତ ଗରମ ଖାଉଛନ୍ତି ଖଉ ନାହାନ୍ତି? ହଁ ସିଏ ଟିକେ ସେମ୍ ତି କଣ କହିଲ ସିଏ ଟିକେ ଆଗରୁ ପସନ୍ଦ କରୁନଥିଲେ ପିଆଜ ରସୁଣ ଖାଉଥିଲେ କିନ୍ତୁ ଏବେ ରସୁଣ ଖାଆନ୍ତି ପିଆଜ ଛାଡ଼ି ଦେଇଚନ୍ତି। ଏମିତି ମାନେ ତରକାରୀ ଫର୍ କାରୀରେ ଖାଇବେ ବା ସ୍ କଞ୍ଚା ଖାଇବେନି। ତରକାରୀ ଭଲ କି ଯଦି ପିଆଜ ହେଇଥିବ ଖାଇଦିଅନ୍ତି। ୟା କଣ ହେଲା କି?
ଆମ ବୋଉ ବି ପିଆଜ କୁ କଞ୍ଚା ଖାଆନ୍ତି କି?
ହଁ ହୁଁ ହୁଁ।
ପଡିଥିବ ଜଦି ତରକାରୀ ଫକାରୀ ଖାଇବି।
ହୁଁ। କଣ କହିଲ ପିଆଜ ଟା ବି ଟିକେ ବାସ୍ନା ଟା ଟିକେ ଅଲଗା ନା ତାର ସବୁ ଲୋକ ପସନ୍ଦ କରନ୍ତିନି।
ହଁ।
ହଁ ଆଉ ତା ଆଜି ତାହେଲେ ତମର ବି ପଖାଳ ନା କି
ହଁ ଏ ଯୋଉ ଗରମ ହଉଛି ପଖାଳ ନଖାଇଲେ ହବନି।
ହଁ ଆଉ ଭାଇ ତ ପଳେଇଥିବେ ବୋଧେ ଉଁ ପ୍ଲାଣ୍ଟ ପଳେଇଥିବେ ନା ହଁ ଡୁଟି ପଳେଇଥିବେ ହଁ। ଆଉ କାଲି କଥା ହେଇଥିଲି ଭାଇଙ୍କ ସହିତ ଏଇ ଯୋଉ ଗୋଟେ କାମ ଥିଲା ତ ଆଉ କଥା ହେଇଥିଲି ଆଉ। ସି ବି ତମେ ତ ଯାଞ୍ଚ କାଲି ବୋଉ ବାପା ଯାଇଥିଲେ? ହଁ ତ ତାଙ୍କୁ ଆସିବେ ବା ବୋଉ ବାପା କେ ତ ଆସିଲେନା ନାଇଁ ଫୋନ୍ କରି ପଚାରୁଥିଲି ଆଉ ତୁମେ ଆଉ ଖାଇବେ ତମର କଣ ଏବେ ଚାଲିଛି ଆଜ୍ଞା।
ହଁ ମୁଁ କହିଲି ହଁ ହଁ। ହଁ ମୁଁ କହିଲି ଆଉ ଏବେ କଣ କେମିତି ମାନେ କଣ ଆଜି ରାତି ପୁଣି କଣ ଆଇଟମ ବନେଇବ?
ରାତିରେ ହୁଁ ଏଟା ଏଟା କଣ ଏବେ କହିହବ ଏଟା ରା ଏ ସନ୍ଧ୍ୟାବେଳୁ ଡିସାଇଟ କଣ ହବ ହୁଁ।
ହଁ ହୁଁ ହୁଁ।
କଣ ଆଇଟମ ହବ ଆଜ୍ଞା ଆଜ୍ଞା। କିଏ ଡାକୁଛନ୍ତି ହଉ ଚାଲ।
ହଉ ଚାଲ।
ଆଉ ତମ ଭଉଣୀ କଣ କରୁଛନ୍ତି ବଡ ଭଉଣୀ?
ସିଏ ବି କଣ କହିଲ ଏବେ ତ ତୁମେ ଜାଣିଛ ସିଏ ଆସିଛି ଟିକେ ଫ୍ରି ପାଇଛି ବଟ୍ ଏଥିରେ ବି ଫ୍ରି ପାଉନି ବିକଜ୍
ଚାଲୁ ଚାଲ।
କାମ ଚାଲିଛି ଆମର ଆମର ଗୋଟେ କାମ ଚାଲିଥିଲା ତ ସେ କାମରେ ଟିକେ ବ୍ୟସ୍ତ ଅଛି ଆଉ। ତ କଲ୍ ଫଲ୍ ସବୁ ଲାଗିଛି ଆଉ ଇଆଡୁ କଲ୍ କରୁଛନ୍ତି ସଇଆଡୁ କଲ କରୁଛନ୍ତି ଟିକେ ବ୍ୟସ୍ତ ଅଛି ଆଉ ଗୋଟେ କାମ ପାଇଁ ସେମିତି ଆଉ ଆଉ କଣ କହିଲ ତାର ଟିକେ ଦା ନ୍ତ ମୂଳ ବିନ୍ଧୁଛି ତ ତାକୁ ଭଲ ବି ଲାଗୁନି ମଝିରେ ମଝିରେ ଚିଡି ଯାଉଛି ସିଏ।
ଓହୋ ତା ଦାନ୍ତ ଟା କଣ ହେଇଛି?
କଣ କହିଲ ତାଙ୍କର ନୂଆ ଯୋଉ ଦାନ୍ତ ଉଠେନି କଳରେ ଗୋଟେ ଗୋଟେ ହଁ ସେଇ ଦା ଦାନ୍ତ ଉଠିବ ନା କଣ ସେଇ ଜାଗା ଟା ବିନ୍ଧୁଛି ତାର ଦାନ୍ତ ଉଠିଲେ ବିନ୍ଧେନି ନା ହଁ ସେଇଟା ହେଉଛି ତ ମେଡ଼ିସିନ ବି ଖାଇଛି ଟିକେ ଭଲ ଲାଗୁଛି ଚି ଏବେ ଆଉ ଆଉ ଆଉ କଣ ଦେହ ପା ସମସ୍ତଙ୍କର ଭଲ।
ସମସ୍ତଙ୍କର
ପାଞ୍ଚ ଆମର ବି ଭଲ ଆଉ ତମର ତମର ସେଠି କଣ ସବୁ ହେଇଛି କହିଲ ମାନେ ତମ ବାଡିରେ କଣ କଣ ସବୁ କ ଗଛପତ୍ର ଅଛି
ଆମ ବାଡିରେେ
ହଁ
ଗଛ ଦଵାର ମାନେ ଆମ୍ବ ଗଛ ଅଛି ଭସ
ଆଛା
ଆଉ ଫୁଲ ଗଛ ବି ଆଣିକି ଲଗେଇଛୁ। ଗୋଲାପ ଫୁଲ ଗଛ ହ୍ୱାଇଟ୍ ଧଳା ମନ୍ଦାର ଗଛ
ଅ ଆଚ୍ଛା ନାଇଁ ମୁଁ କହିଲି କଣ କହିଲ ମୁଁ କହିଲି କି ତମର ଭଲ ମାନେ ତମର ଆମ୍ବ ଅଛି ନା ଏବେ ଲୋକ ବହୁତ ଆମ୍ବ ଖୋଜୁନାହାନ୍ତି କି
ହଁ କହୁ ହଁ କହୁଛ ନେଇକି ତାର କରିନି
ହୁଁ ହୁଁ ହାଲ
ହଁ।
ମୁଁ କହିଲି ତମେ ଜଣିଛ ଆମ ଗାଁରେ କଣ ମେ ଫେମସ ମାନେ ଆମ ଗାଁରେ କଣ ଅଧିକ ମିଳେ ଜାଣିଛ? ଆମର ଆମର ହଉଛି ନଡ଼ିଆ। ଆମ ହଁ ଆମର ହେଉଛି ନଡ଼ିଆ ଗାଁ ଆଉ ପୁରା ନଈଟା ଆମର।
ଆ ମୁଁ ଯିବି କଉ ଦିନ ଗାଧେଇ ବା।
ହଉ ଆସିବ ଆଉ ଏବେ ତିକେ ହଁ ଫଟୋ ଉଠେଇଆବା। ନଈରେ ବହୁତ। ତମେ ଆସିଲେ ଗୋଟେ ଭଲ ହବ। ମୁଁ ବି ଟିକେ ଯିବି ମାନେ କଣ କହିଲ ଗାଧୁଆପାଧୁଆ? ନଈ କାହିଁକି ଆଉ ଯିବାସିବା ହଉନି ନା ନଈକୁ? ନଈ କୁ ଯାଉଛ ଗାଧେଇ ଆମ ଗାଁରେ କିଛି ଲୋକ ଅଛନ୍ତି ଯାଉଛନ୍ତି। ବଟ ସେମିତି ସମସ୍ତେ ଯାଇପାରୁନାହାନ୍ତି। ଘରେ ଏବେ ୱଲ୍ ଫିୱଲ୍ ବାଥରୁମ୍ ଫଥରୁମ୍ ବନେଇ ଦେଲେ ନା। ତ ଯାଉନାହାନ୍ତି। ହଁ, ତମେ ଆସିଲେ ଆମେ ଯିବା ଆଉ। ଆଚ୍ଛା ନଈରେ କଣ କଲା? ଯେତେବେଳେ ନଈ ବଢିଆସି ନଥିବ ନା ସେତେବେଳେ ନଈ ଦେଖି ଯିବା ପାଇଁ ବହୁତ ମଜା ଲାଗେ? ହଁ ଆସେନି ନା ବହୁତ। ଯୋଉ
ସବୁ ଘର ଗୁଡା ଉଞ୍ଚା ଉଞ୍ଚା କରିଥିବେ।
ହଁ ବହୁତ ଉଚା। ଆମ ଘର ତ ବହୁତ ଉଚା କରିଛନ୍ତି ବି
ମାମୁଁ ଘର ବି ସେମିତି ବହୁତି ଭାବିବ କି ତରେ ଆଉ ଗୋଟେ। ମାନେ ଘର ଉପରେ ଆ ଗୋଟେ ଘର ରଇଛି ଯିଏ ଦେଖିବ ଭାବିବେ।
ହଁ ପରା। କଣ କହିଲ ଜାଣିଛ ନ ଯେବେ? ଉଣେଇଶହ ଅନେଶତ ମସିହାରେ ଯୋଉ ବାତ୍ୟା ହେଇନଥିଲା ନା ମହାବାତ୍ୟା।
ହଁ।
ସେଇ ଟାଇମ ରେ ତ ଆମର କଣ କହିଲ? ସେଇ ଟାଇମ ରେ ଆମର ଏମିତି ମାନେ ଢାଗୁଆ ଘର ଥିଲା ଆଉ ଚାଳ ଘର ଥିଲା। ତ ସେଇ ଟାଇମ ରେ ଆମର କଣ ହେଇଚି ଯାଞ୍ଚନ ହେଇଥିଲା ସେଦିନ? ପୁରା ମାନେ ମଣିଷ ଉପର ଉ ତା ମାନେ ପାଣି ଆସିଲା। ବହୁତ ଜିନିଷ ଆମର ଭାସି ନେଇଯାଇଥିଲା, ବହୁତ ଜିନିଷ ଭସେଇ ନେଇଯାଇଥିଲା।
ହୁଁ ହୁଁ।
ତାପରେ ସେଇ ବାତ୍ୟା ପରେ ଲୋକମାନେ ଟିକେ ସଚେତନ ହେଇଗଲେ। ଜାଣିଲେ ଯେ ଟିକେ ପାଣି ବହୁତ ଆସୁଛି। କରୁଛି ତ, ସେଥିପାଇଁ ଲୋକମାନେ ଟିକେ ଭଲ କି ଏବେ ଘର ଘର ଟିକେ ଉଚା ଉଚା ବନିଲେଣି ଆଉ।
ଆ୍
ଆଉ ତମକୁ ଆଚାର, ଆଉ ତମକୁ କଣ ଭଲ ଲାଗେ? ମାନେ ଖଟା ଆଚାର ଭଲ ଲାଗୁଥିବ। କାହିଁକି ତମର ଆମ୍ବ ଏତେ ହେଉଛି?
ହୁଁ, ଖଟା ଆଚାର ରାଗ ଆଚାର ଭଲ ରାଗ ଯୁ ଲୁଣି ରାଗ ନଥାଏ ଗୋଟେ ଆଚାର।
ହଁ ହଁ।
ସେଇଟା ତ ବହୁତ ହି ଭଲ ଲାଗେ। ଆରେ ଏ ଯୋଉ କାହାର ବାହାଘର
ବାହାଘର
ମତେ କହିଲ ବାହାଘର ପରେ ବର୍ଷେ ପରେ ଯାଇକି ଯାଆନ୍ତି ପୁରୀ ବର୍ଷେ ନ ତିନି ମାସ ପରେ।
ହଁ କି ମୁଁ ଜାଣିନି, ବୋଧେ ଯାଉଥିବେ। କିଏ କେଜାଣି ମୁଁ ଜାଣିନି? କଣ କି ତମର କହୁଛନ୍ତି କି ସେୟଆ?
ନା ସେ, ଯୋଉ ଝିଅ କହିଲେ ଯୋଉ କଥା ହୋଉନଥିଲେ ଏବେ।
ହଁ ସେ କହିଲେ? ହଁ ସେ ଯୋଉ ଜାଣିଥିବେ କେଜାଣି ହୋଇଥିବ? ମୁଁ ତ ଜାଣିନି କାହିଁ। ମୁଁ ତ ଶୁଣିଛି, ସମସ୍ତେ କିନ୍ତୁ ହୁଁ
ମୁଁ ତ ଶୁଣିଛି ଭାଇସ ପଳେଇ ନାଥାନ୍ତି ବୋଲି।
ହଁ ମୁଁ ବି ତ ସେଇଆ ଶୁଣିଛି। କାହିଁକି ଠାକୁରଙ୍କ ବାହାକି ସାରା ପରେ ପ୍ରଥମ ଗୋଟେ ଠାକୁରଙ୍କ ଦର୍ଶନ ଯାଇ କଲେ ସେଇଟା ଭଲ। ଆଉ ଆମର ତ ପୁରୀ ଠା କୁର ହଉଛନ୍ତି ସବୁଠୁ ପ୍ରସିଦ୍ଧ ବଡ ଠାକୁର, ତ ସେଥିପାଇଁ ସେଠିକି ବି ଯାଆନ୍ତି ଆଉ।
ହୁଁ ହୁଁ।
ହୁଁ ତମର ପୁରା ପ୍ଲାନିଂ ଅଛି ଯିବାର ନା ପୁରୀ?
ହ ତମ ମମି ବାବା କଣ କରୁଛନ୍ତି?
ଏବେ ତ ବାପାଙ୍କ କଥା କୁହ ନା ବାପା ପୁରା ସବୁବେଳେ ଟିକେ ଟିକେ କଥା ରାଗିଯାନ୍ତି ତମେ କାଲି ଦେଖ କିିଲ ତ ଜାଣିପାରିଲନି ଜାଣିପାରିଲନି,? ସିଏ ତ କହିଲେ ଆଉ ବହୁତ ପସନ୍ଦ ହେଇଛ ତମେ ତାଙ୍କର ଆଉ
ହେଁ ମୁଁ ପସନ୍ଦ ଆସିଛି ଯା ହଉ
ହଁ ସିଏ କଣ କହିଲ ସି ଟିକେ ଟିକେ କଥା ରାଗି ଯାନ୍ତି ଆମର ଏବେ ଘର କାମ ଚାଲିଛି ତମେ ଜାଣିଥିବ ନିିହାଦି ତ ଘର କାମ ଆମର ମିସ୍ତ୍ରୀ କଣ କରଛନ୍ତି କହିଲ ଆମର ତିନି ଠାକିଆ କରିକି ପାହାଚ ହେଇଛି ତ ମିସ୍ତ୍ରୀ କଣ ଅଛନ୍ତି କହିଲେ ଘର ଫାଷ୍ଟ ଆମର ଦିବଖରା ପୁର ଭଲ କି କମ୍ପ୍ଲିଟ୍ ହୋଇଯାଇଥିଲା।
ତିନି ଥାକିଆ ମାନେ?
ଟ ଯୋଉଟା ଗୋଟେ ପଟେ ଯାଏ ଗୋଟେ ପଟ ଆଗକୁ ଆସେ ସେମିତି ହୁଏନି କି?
ହଁ।
କିନ୍ତୁ ଏବେ କଣ ହେଇଛି କହିଲ ଆମର ତିନିଟା ଥାକିଆ ଗୋଟେ ଏମିତି ଯାଇଛି ଆସିଛି ପୁଣି ଥରେ ଆସିଛି ଏମିତି କାହିଁକି ଆମର ଟିକେ ଛୋ ଛୋଟ ଜାଗା ଥିଲା। ନା ଛୋଟ ତ ମତେ ଲାଗୁନି କିନ୍ତୁ ଆମ ମିସ୍ତ୍ରୀ କହିଲେ ସେମିତି ଛୋଟ ଜାଗା ବୋଲି ତ ସେଥିପାଇଁ ହଁ ସେମିତି କରିଛନ୍ତି। ତ ସେଥିପାଇଁ କଣ ହେଇଛି କହିଲ ସେକେଣ୍ଡ ଟାଇମ ଯୋଉଠି ଆମର ରହିବ ମାନେ ଲ୍ୟାଣ୍ଡିଙ୍ଗ ଟା ଯୋଉଠି ହବ ଆମେ ଯଠି ଚଢ଼ିବୁ ସେକେଣ୍ଡ ଟାଇମ୍ ସେଇଠୁ କଣ ହେଇଛି କହିଲ ସେଇଠୁ ଆଗକୁ କରିକି କରିଛନ୍ତି ତ ସେଇଥିପାଇଁ ବାପା ଆସିକି ରାଗିଲେ କହିଲେ ତମେ ମିସ୍ତ୍ରୀ କଣ ପାଇ କହିଲ ଏମିତି କରିବା ପାଇଁ ଆଉ ତୁମେ ଧାନ ଦେଲନି ସେଇଥିପାଇ ଟିକେ ରାଗୁଥିଲେ ଆଉ ସେ ଟିକେ ସବୁବେଳେ ଟିଙ୍ଗି ଟିଙ୍ଗି ହୁଅନ୍ତି।
ଓହୋ।
ହଁ।
ନାଇଁ ମତେ ତ ଲାଗିଲାନି ସେ ରାଗି ବୋଲି, ଭଲ ବହୁତ ହି ଭଲ।
ତମକୁ ରାଗିବେ କି ସିଏ, ତମକୁ ରାଗିବେନି ମ ସିଏ, କେବଳ ରାଗିବେ ଆମ ଉପରେ। ମୋ ଉପରେ, ମୋ ବୋଉ ଉପରେ, ମୋ ଦେଇ ଉପରେ ମୋ ପୁଅ ଉପରେ। ଆଉ ସମସ୍ତଙ୍କ ସହ ପୁରା ଭଲ, ସିଏ ନା ସିଏ ତାର ପା ଆଜି ଆସୁଛି ସିଏ, ଏଇ ଟ୍ରେନ୍ ରେ ବସିଲା ଜଷ୍ଟ ଘଣ୍ଟେ ପୂର୍ବରୁ ହେବ ମୋତେ କଲ୍ କରି ଥିଲା କଣ ତାର ପଇସା ଦରକାର ଥିଲା, ହଁ ଆଜି ଆସୁଛି।
ଏବେ ରହିବେ?
ହଁ ଏବେ ରହିବ।
ତା ତାହେଲେ ତମେ ଆସିବ?
ହଉ।
ତମେ ଭାଇ ଭଉଣୀ ତିନି ଜଣ ଆସିବ।
ହଉ ଦେଖିବା ଦେଇକୁ ପ
ଦେଖ ଦେଖିଆ ନୁହଁ ଆସିବ, ତମେ ଦେଇ ଲାଜ କରୁଛନ୍ତି କିଏ ଅଛି କି ଏଠି?
ସିଏ ଲାଜ ହଁ ତାକୁ ଟିକେ ଲାଜ ତ ଲାଗେ ଆଉ।
ଟିକେ ନୁହଁ ବହୁତ ହି, ଏଇଠି ତ କେହି ନାହାନ୍ତି ଲାଜ କାଇଁ କରୁଛନ୍ତି?
କେଜାଣି ସିଏ ବହୁତ ଲାଜେଇ ମ ସେ ସେମିତି, ସେ ଘରକୁ ବି କେହି ଆସିଲେ ବହୁତ ଲାଜ କରିଦିଏ। ସେ ଥରେ ଯଦି ଜଣଙ୍କ ସହିତ ମିଶିଗଲା ତାପରେ ତାର ଆଉ କିଛି ନାହିଁ। କିନ୍ତୁ ଯେପର୍ଯ୍ୟନ୍ତ ସେ ଜଣଙ୍କ ସହିତ ଭଲକି କଥା ହେଇନି କି ମିଶିନି ନା ତାକୁ ସେପର୍ଯ୍ୟନ୍ତ ତାକୁ ଟିକେ ଲାଜ ମାଡ଼ିବ, ଆଉ ତାକୁ ମାମୁଁ ଘର ଗାଁରେ କଣ କହିଲ ଏତକି ଆମର ନାହାନ୍ତି ନା ସେଠି ମୋର ଯେମିତି ଯାନି ଦେଇ ସାଙ୍ଗ ଅଛି ତାର ସେମିତି କେହି ସାଙ୍ଗ ଫାଙ୍ଗ ନାହାନ୍ତି। ତ ସେଥିପାଇଁ ସେ ମାମୁଁ ଘରକୁ ତାର ଗୋଟେ ଓର ନାହିଁ ଆଉ ଯିବା ପାଇଁ ସେଇଥିପାଇଁ ହ ଟିକେ ଇଏ ଲାଗୁଛି ଆଉ। ନହେଲେ ସେ ଥରେ ମିଶିଗଲା ମାନେ, ତାପରେ ଆଉ ତାକୁ କିଛି ଲାଗେନି। ଓ ଆଉ ଭାଉଜ ତମେ ଖାଇବ କେତେବେଳେ?
ଖାଇବା ଆଉ ବୋଉ କହୁଥିଲେ ଖାଇଦବା ପାଇଁ, ମୁଁ ସାଙ୍ଗ ହେଇକି କି ଖାଇଆ, ଏକା ଭଲ ଲାଗୁନି ଖାଇବା ପାଇଁ।
ଆଚ୍ଛା, ବୋଉଙ୍କର ତମର ମାନେ, ମାଇଁଙ୍କର ତମର ସାଙ୍ଗ ହେଇକି ଖାଇବ?
ହୁଁ।
ହଉ ଆଉ ଖାଇଦବ ସାଙ୍ଗ ହେଇକି ଭଲ ଲାଗିବ ଆଉ, ଏକୁଟିଆ ଖାଇବାକୁ ଆଉ ଆକ୍ଚୁଲି କଁ କହିଲେ ଅଧିକ ବି ତମେ ଦେଖିବ, ସାଙ୍ଗ ହେଇ ଖାଇଲେ ଅଧିକ ଖାଇ ଦିଅନ୍ତି ମଣିଷ, ନୁଏଁ ନା?
ହୁଁ ଆକୁଆଗାଡ୍ ଆଣଲୁ ଗୋଟେ, ନହେଲେ ସେ ଟାଙ୍କି ପାଣି କିଏ ପିଇବ?
କଂଗ୍ରାଚୁଲେସନ୍ସ୍। ତମର ମନ ପୂର୍ଣ୍ଣ, ମନସ୍କାମନା ପୂର୍ଣ୍ଣ ହେଇଗଲା।
ହଉ ଟାଙ୍କି ପାଣି କିଏ ପିଇବ ଯେ?
ସେହିଆ ଆଉ, ହଉ ତାହେଲେ ଭାଉଜ ଯାଅ ମୋର ଟିକେ କାମ ଅଛି ମୁଁ ବି ଟିକେ ଯାଏ ଆଉ, ପୁଣି କେବେ କଲ୍ କରିବ ଆଉ। ଟାଟା। କଲ୍ କାଟ। ତମେ ଭାଉଜ କଲ୍ କାଟ।